ଆପଣଙ୍କୁ ମୋ କଥା ଶୁଭୁଚି?
ହଁ ଏବେ ଶୁଣାଗଲା ହଁ ଏବେ ଏବେ ଶୁଣାହେଲା। ଆଜ୍ଞା ନମସ୍କାର।
ଆଜ୍ଞା ଆଜ୍ଞା। ଆଜ୍ଞା ନମସ୍କାର।
କଣ କରୁଛନ୍ତି କଣ କର
ଏଇ ବସିଥିଲି ଆଉ। ବସିଥିଲି। କଣ କହିଲେ?
ବସିକି କଣ କରୁଛ କିଛି ଗୋଟେ କରୁନ?
ହଁ ବସିକି ଫୋନ ଧରିଥିଲି ଆଉ।
ଫୋନ୍ ଧରିଲେ ହବକି କିଛି ଗୋଟେ କାମ କର।
ହଉ କାମ ହଉ ଏବେ ମୁଁ ବସିକି ପାଠ ଲେଖୁଛି। ଆରମ୍ଭ କଲି ଆପଣଙ୍କ ସହିତ ଗପିକି ପାଠ ଲେଖିବା ଆରମ୍ଭ କଲି।
କୋଉ ପାଠ?
ଏଇ କଲେଜ ପାଠ ରଶ୍ମି ମ୍ୟାାମ ଗୋଟେ ଅଛନ୍ତି ଆମର ତାଙ୍କର ପାଠ। ଆପଣ ଏତେ ଚୁପ୍ କାହିଁ ରହିଯାଉଛନ୍ତି।
ଓହୋ ସେଇ କଥା ଆପଣ ସେପଟୁ ଉତ୍ତର ଦଉନା।
ଆପଣଙ୍କର ଟିକେ ବୋଧେ ନେଟୱାର୍କ ଇସ୍ୟୁ ହଉଛି। କାହିଁକି ନା ମତେ ଆପଣଙ୍କ କଥା ଗୁଡାକ ଅଧା ଅଧା ଶୁଭୁଛି। ଆପଣଙ୍କର ନେ
ହଁ ଆରେ ଆଜି ଆଉ ଜଣେ ସାଙ୍ଗ ସ୍ନେହା ମୁଁ ତାଙ୍କ ସହ ଆଜି କଥା ହଉଥିଲି ସେ ଭଲ ସେ କଥା ହଉ ମାନେ ଭଲ ସେ ମାନେ କଣ ସେ ଗପି ଚାଲିଲେ ଗପି ଚାଲିଲେ ଉଁ ଗ ଗପି ଚାଲିଲେ ଗପି ଚାଲିଲେ ଗପି ଚାଲିଲେ ମତେ ସେ ଆଉ କିଛି କହିବା ତ
ଆଜ୍ଞା ଆଜ୍ଞା ସେ ଟିକେ ବେଶୀ ଗପୁୁରୀ ତ ସେଥିପାଇଁ ତାଙ୍କ ଗପ ଟା ସେମିତି ଚାଲେ।
ହଁ।
ଆଜି ଆମର ତାଙ୍କର ମିତ୍ର ତାଙ୍କର ମାନେ ଆମ ଅ ଯୋଉ ଆମର ଗୋଟେ ମାଇଟି ରାଜୁ
ହଁ ହଁ।
ବହୁତ ରାଗିଗଲେ ଆମର ସୂର୍ଯ୍ୟମୁଖୀ ଫୁଲ ଉପରେ।
କାହିଁକି?
ସେ ସୂର୍ଯ୍ୟମୁଖୀ ଫୁଲ ଟା ଦିନ ବେଳେ ସତେଜ ରହିବା କଥା କିନ୍ତୁ ଦିନ ବେଳେ ସିଏ ଖାଲି ଝାଉଁଳି ପଡୁଛି ସେଥିପାଇଁ ରାଗିଗଲେ। ଖାଲି ସେ ଆମର ଆଜ୍ଞା
ଆ ରିଜ୍ ଆ ମୁଁ ହଁ କୁହନ୍ତୁ କଣ କହୁଥିଲେ କଣ ପଚାରୁଥିଲେ?
ଆପଣ ଚୁଟି କାଟିବାକୁ ଯାଇଥିଲେ ଚୁଟି କାଟିକି ଆସିଲେ?
ହଁ ଆସିଲି।
ଆଚ୍ଛା ଆଉ ଆପଣଙ୍କ ଭଉଣୀ କକୁ ଯୋଉ କଥା ପଚାରିଆକୁ କହିଥିଲି ପଚାରିଲେ?
ଏ ସେଇଟା ମାନେ ଅ ଫାଙ୍କା ଟାଇମ ଦେଖିକି ପଚାରିବି ସବୁବେଳେ ପଚାରିଦେଲେ ଅସୁବିଧା ହେଇଯିବ।
ଆଜ୍ଞା ଆପଣ ଟିକେ ଫାଙ୍କା ସମୟ ଦେଖିକି କାଲି ପଚାରିବେ ଯୋଉ ସମୟରେ ମୁଁ ଆଉ ମୋ ମିତ୍ର ସେ କଥାଟା ଶୁଣିବୁ ଯେମିତି।
ଆରେ ସେମିତିରେ ଯଦି କିଛି ଅସୁବିଧା ହେଇଗଲା ଅ-ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡିଲା।
ଆ ଅସୁବିଧାର ସମ୍ମୁଖୀନ ମାନେ କେମିତି ଅସୁବିଧା ମାନେ ଦିଦି ଗାଳି କରିବେ ନା କଣ?
ନା ନା ସେ ଗାଳି ନୁହଁ। ଏ ମାନେ ସେଇ କଥା ଟା ପରେ କେତେବେଳେ ଫ୍ରି ହେଲେ କହିବି।
ହଁ କାଲି ଆପଣ ସେଇ ସମୟରେ କହିବେ ଯୋଉ ସମୟରେ ଆପଣଙ୍କ ଘରେ ଆପଣଙ୍କ ପିତା, ମାତା ନଥିବେ। ପାଖରେ
ହଁ, ହଁ କିନ୍ତୁ ସେ ସେତେବେଳେ ଯାଏ ଆପଣ ଦି ଜଣ ବି ଫାଙ୍କା ଥିବା ଦରକାର?
ଆଜ୍ଞା ଆପଣ ମତେ କହିବେ ଆପଣ କହିବେ ମେସେଜ କରିବେ ମତେ ମେସେଜ କରିବା ଅପେକ୍ଷା ଆପଣ ତ ଆମ ମିତ୍ରଙ୍କୁ ମେସେଜ କରିଦେଲି ବେ ମାନେ ଭଲ ହବ। ସେ ଟିକେ ଫୋନ ଟା ସବୁବେଳେ ଧରନ୍ତି ତ ସେ ଫୋନ ଟା ଧରନ୍ତି ସବୁବେଳେ।
ଆପଣ ବି ତ ଧରିଥାନ୍ତି କରୁଥାନ୍ତି କଣ?
ମୁଁ ଧରେନି ଫୋନ
ଆଉ କରନ୍ତି କଣ ତାହେଲେ ବସିକି?
ମୁଁ କଲେଜରେ ବସିଲେ ଖାଲି ବସେ ଯାଇଛିି ମୁଁ ଫୋନ ଧରେନି।
ମାନେ ଆପଣ ଉଁ ତାଙ୍କ କଲେଜ ର ସେଇଟା ଭଲ ଭାବରେ ମାନୁଛନ୍ତି?
ନା ସେମିତି କିଛି ନାହିଁ ମତେ ଫୋନ ଧରିବାକୁ ମାନେ କଣ କରିବି ଫୋନ ଧରିକି ମାନେ ସାଙ୍ଗ ମାନଙ୍କ ସହ ସହିତ ଥିଲେ ମୁଁ ଫୋନ ଫୋନ୍ ଦେଖିନି। ତ ସାଙ୍ଗମାନଙ୍କ ସହିତ ବସିକି ଉନ ଖେଳିବା କି କିଛି ଗୋଟେ ଖେଳିବା ଉପରେ ଅଧିକ ଅ ମାନେ ଗୁରୁତ୍ୱ ଦିଏ, ମୁଁ ଫୋନ୍ ଧରିବାକୁ ମତ୍
ହଁ ଠିକ୍ କଥା ଠିକ୍ ଏଇଟା ସବୁବେଳେ ଏଇ-ଇ-ଇ ଟା କରୁଥିବେ
ଆଜ୍ଞା ଆଜ୍ଞା, ଜୀବନ ସାରା ଏଇ ଜିନିଷଟା, ମୁଁ ଖାଲି ସେତେବେଳେ ଫୋନ୍ ଧରେ ଯେତେବେଳେ ମୋ ମନଟା ଟିକେ ଭଲ ନଥିବ ମତେ ସାଙ୍ଗମାନଙ୍କ ସହିତ କଥା ହବାକୁ ଇ ଇଛା ହଉନଥିବ ସେଇ ସମୟରେ ମୁଁ ଫୋନଟା ଧରିକି ଏକା ବସିଥାଏ ଆଉ ରିଲ୍ ଦେଖୁଥାଏ।
ସେତେବେଳେ ଆପଣଙ୍କର ଗୋଟେ ମିତ୍ର ଥିବ ସିନୁ ବୋଲି ତା ପାଖକୁ ପଳେଇବେ।
ଆଉ ସେଇ ମିତ୍ର ଏବେ କଲେଜ ଯାଉନାହାନ୍ତି ନା।
ଆଉ ହଁ ଯା ମାନେ ସେଇ ଫୋନ ଧରିଲା ଜାଗାରେ ସେ ଫୋନ ଧରିକି ଉଁ-ଉଁ ସେ ମିତ୍ର ସହ କଥା ହେଇପାରିବେ।
ମୁଁ ସେଇ ମିତ୍ରଙ୍କୁ ଫୋନ୍ କରିଥିଲି କାଲି ମୋର ଟିକେ ମନଟା ଭଲ ନଥିଲା କିନ୍ତୁ ସେଇ ମିତ୍ର ଶୋଇ ପଡିଥିଲେ।
ଇଏ ଶୋଇପଡ଼ି ବି ଥିଲେ ହଁ-ହଁ-ହଁ ଠିକ୍।
ଆଜ୍ଞା, ତ ଶୋଇପଡିଥିଲେ ମୁଁ ତାଙ୍କୁ କେମିତି ହିଁ କିଛି କହିବି। ମୁଁ ତ କାଲି ଏକା ଫୋନ ଫ୍ଲାଇଟ ମୋଡ୍ କରିକି ପୁରା ଗାୟବ ହେଇଯାଇଥିଲି।
ଓ ଆପଣ କାଲି ରାତି କଥା କହୁଛନ୍ତି କି?
କାଲି କଲେଜ ବେଳ କଥା କହୁଛି।
କଲେଜ ବେଳ କଥା।
ଆଜ୍ଞା ଆପଣ କହିଲେନି ଆପଣ ଦିପହରେ ଶୋଇପଡିଥିଲେ ଆପଣ
ହଁ-ହଁ-ହଁ-ହଁ-ହଁ, କିନ୍ତୁ କାଲି ରା ତିର ଘଟଣା ପାଇଁ ମୁଁ ବହୁତ ଦୁଃଖିତ, ସେଥିପାଇଁ କ୍ଷମାପ୍ରାର୍ଥନା ମୁଁ ଚାହିଁଥିଲି କିନ୍ତୁ ମାନେ ଚାହିଁଥିଲି ମାନେ ଚାହିଁଥିଲି କିନ୍ତୁ ଶୋଇ ପଡିଲି।
ଆଜ୍ଞା। ଆପଣଙ୍କୁ ମୁଁ ଆଜି ମୋ ଭାଇ ଉଁ-ଉଁ ଯଦି ଫ୍ରି ଥିବେ କଲ୍ କରିବେ ଆପଣ ଉଠେଇବେ ଆଜି ଆଉ ସେମିତି କାଲି ଭଳିଆ କରିବେ ନାହିଁ ଦୟାକରି।
ଆଜି ହଉ ମତେ ଟିକେ ତା ପୂର୍ବରୁ ଜଣେଇ ଦେବେ। କାହିଁକିନା ଆଜି ଅଛନ୍ତି ମୋ ବାପା ସୋ ମାନେ କାଲି ନଥିଲେ ଆଜି ଅଛନ୍ତି, ମୁଁ ଆଜିର ମାନେ ପରିବେଶ କଥା କହିପାରିବିନି।
ଆପଣ କେତେଟା ଭିତରେ କହିପାରିବେ?
ମେସେଜ କରିବେ ମତେ ମୁଁ ସେତେବେଳେ ଜଣେଇଦେବି।
ଆପଣଙ୍କୁ ଆଗ ଏହା ପରେ କୁହନ୍ତୁ ଆପଣ, ଆପଣଙ୍କୁ ଆଉ ଟିକେ ପରେ ମୁଁ କରିବି।
ହଁ ହଁ। ୟା ଏବେ ଦଶଟା ହେଇଛି ହଁ ଏବେ ଚଳିବ। ୟା ପରେ ମୁଁ ଖାଲି ଟିକ୍ ଟିକେ ରାତ୍ରି ଭୋଜନ କରିବା ପାଇଁ ଯିବି ଆସିଲା ପରେ କରିବେ ଆପଣ‌
ଆପଣ କେତେବେଳେ ରାତ୍ରି ଭୋଜନ କରିବାକୁ ଯିବେ?
ଏବେ, ଏଇ କିଛି ମୁହୂର୍ତ୍ତ ପରେ।
ହଉ କିଛି ମୁହୂର୍ତ୍ତ ପରେ ଜଲଦି କରିକି ପଳେଇ ଆସିବେ ଆପଣ। ମାନେ ଅଳ୍ପ ସମୟ ଭିତରେ।
ଆଜ୍ଞା, ନିଶ୍ଚୟ।
ଆଉ ଦିନବେଳେ ମୁଁ ଆପଣଙ୍କୁ କଳି କରିଥାନ୍ତି କିନ୍ତୁ କଣ ଗୋଟେ ହେଇଗଲା ସେ ଯୋଉ ଜିନିଷ ଗୁଡ଼ାକ ମାନେ ସବୁଦିନ କଲେଜ ରେ ହେଇଯାଉଛି ତାପରେ ଆଉ
ଦି ସେଇ ଟାଇମ୍ ରେ ଏସ୍ ସେଇ ସମୟରେ ଇଁ କାହିଁକି ହଉଛି ଏ ସବୁ କିଛି ବାସ୍ତୁଶାସ୍ତ୍ର ଦୋଷ ଅଛି କି?
ନାଇଁ ନାଇଁ ସେଇ ସମୟରେ ଆମେ ସମସ୍ତେ ଏକାଠି ହଉଛୁ ନା ସେ ତା ପୂର୍ବରୁ ତ ଆମର ଶ୍ରେଣୀରେ ପଢ଼ା ହଉଛି ତ ସେ ସେତେବେଳେ କିଛି ହଉନି ତାପରେ ହିଁ ଯାହା ହଉଛି ସରିଲା ପରେ।
ଏଇ ୟାର ଅ ମେନ୍ ମାନେ ପ୍ରମୁଖ ଅ ଟେକ୍ସେଲା ଅ ଯେ ସେଇ ସିନୁ ନାମକ ବ୍ୟକ୍ତି ଜଣଙ୍କ ନାହାନ୍ତି ହେଇଠୁ ସେ ସେଇ ଯୋଗୁ ଅ ଏସବୁ ଅସୁବିଧାର ସମୁ ମୁଖୀନ
ଅସୁବିଧାର ସମ୍ମୁଖୀନ ମତେ ଆମ ସମସ୍ତଙ୍କୁ ସୁ ସୂର୍ଯ୍ୟମୁଖୀ ଫୁଲ ପାଇଁ ହବାକୁ ପଡ଼ୁଚି।
ସେ ସୂର୍ଯ୍ୟମୁଖୀ ଫୁଲକୁ ପାଣି ଦିଆଯାଉନି ଠିକ୍ ସମୟରେ ସେଥିପାଇଁ ଆ ସେ
ଉଁ କଣ ହେଇଯାଉଛି ମୁଁ ଏ ବୁଝିଯାଆନ୍ତୁ ଆଉ। ହଁ ଝାଉଁଳି ଯାଉଚି।
ଆପଣ ଓ
ଆ କଣ କରିବା ଆଉ ମୁଁ ଟିକେ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡ଼ୁଚି ମତେ।
ଓଡ଼ିଆରେ କଥାବାର୍ତ୍ତା ହେଲା ବେଳେ।
ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କଥା କିନ୍ତୁ ଆପଣ ମୋ କଥା ଶୁଣନ୍ତୁ ଆପଣ ଟିକେ ଅଧିକା ଅ ମିଛ କଥା କହିବେନି ଆପଣ ଜଲ୍ଦି ପଳେଇ ଆସନ୍ତୁ ଭୁବନେଶ୍ୱର ଆମେ ସମସ୍ ତେ ଆପଣଙ୍କୁ ବୋହୁତୁ ଖୋଜୁଚୁ ସେଥିପାଇଁ।
କାହାରିକୁ ଆଜି ଯାଏଁ ସତ କଥା କହିନି ଖାଲି ଆପଣଙ୍କୁ କହିଦେଇଚି ତ ଏବେ ଯାହା କହିଛି ସେଇଟା ଆ ସଠିକ୍। ପୁରା ଭାବରେ ସଠିକ୍।
ଚାଲି ଆସୁଛନ୍ତି।
ହଁ। ସେଥିପାଇଁ ଆଜି ମୁଁ ଯାଇ ଥିଲି ଗୋଟେ ଜାଗା ଯୋଉଟା କି ଆପଣଙ୍କୁ ଭିଡ଼ିଓ ନା ନା ହଁ
ପଠେଇଛନ୍ତି ମୁଁ ଦେଖିନାହିଁ ହଁ ବୁ ବୁଝି ପାରୁ କୋଉ ଭିଡ଼ିଓ ମୁଁ ତ ଦେଖି
ଭିଡ଼ିଓ ନୁହଁ ସ ଆରେ ଭିଡ଼ିଓ କ କଲ୍ ଭିଡ଼ିଓ କଲ୍।
ଓହୋ ସେଥିପାଇଁ ଯାଇଥିଲେ ଆପଣ ସେଇ ଜାଗାକୁ।
ହଁ କାହିଁନା ମୁଁ କାଲି ଯିବାର ଅଛି। ମୁଁ ଏଇ ଆସିଲା ପରେ ଦି ମାସ୍ ଖରାରେ ବହୁତ୍ ସମୟେ ଉ ବୁଲାବୁଲି ସାଙ୍ଗ ମାନଙ୍କ ସହ କରିଦେଇଛି ତସ୍ ସେଥି ଯୋଗୁ ମୋ ଟାଇମିଙ୍ଗ୍ ବହୁତ୍ ହେଇଯାଇଛି ତ ଟାଇମିଙ୍ଗ୍ ରିବୋମ୍ ରିମୁଭ୍ କରିବା ପାଇଁ ମୁଁ ଯାଇଥାନ୍ତି।
ହଟେଇବା ପାଇଁ କୁହନ୍ତୁ ଆପଣ ଓଡ଼ିଆରେ।
ଆ ହଁ ମାନେ ହଟେଇବା ପାଇଁ।
ଓହୋ କେତେ ଟଙ୍କା ନେଲା ଆପଣଙ୍କର ସେଇ ଯୋଉ ଅ ହଟେଇବା ପାଇଁ?
ପାଁଶହ ଟଙ୍କା ନେଲା।
ପାଞ୍ଚଶହ ଟଙ୍କା ଆଉ ଆପଣଙ୍କୁ କିଛି ଫଳ ଦେଖାଗଲା?
ଫଳ ସେବ୍ୟକ୍ତି ଜଣକ କହିଲେ କାଲି ସକାଳେ ଆପଣଙ୍କୁ ଫଳ ଦେଖାଯିବ ହଁ।
ଆ ମୋର ସମୟ ହେଇଗଲାଣି ଆପଣ ରଖିଦିଅନ୍ତୁ।
ହଉ ହଉ।